ହ୍ୟାଲୋ ମୋ କଥା ଶୁବା ଯାଉଛି।
ହୁଁ ଦୁଇ କର୍ଣ୍ଣ ମଧ୍ୟରେ ଶୁଣା ଯାଉଚି।
ହଉ ସାର୍ କେମିତି ଅଛନ୍ତି?
ସେମିତି ଭଲ।
ସେମିତି ମାନେ କେମିତି ଭଲ ନା ଖରାପ ଓ ଭଲ ନା ଖରାପ।
ସେମିତି ଆପଣ କଣ କରୁ
ସେ ମୁଁ ଖାଇକି ଆସିଲି ବସିଛି ଆଉ।
କଁ ଖାଇଲେ।
ଆଁ ଭାତ ଡାଲି ପୋଟଳ ତରକାରୀ ଆଉ ପନିର ଭଜା ଆଉ ବିନ୍ସ ଆଳୁ ଭଜା ପଖାଳ ମିକ୍ସଚର ପାମ୍ପଡ ପୋଟଳ ଚିପ୍ସ। ଆଉ ଆଚାର। ଆଉ ଦହି ମମି କରିଥିଲେ ଦହି ବାଇଗଣ ସବୁ ଖାଇଲେ ଆଉ ଆପଣ କଣ ଖାଇଲେ।
ହୋଉ
ଆପଣ କଣ ଖାଇଲେ?
ମୁଁ ଖାଇଲି ଭାତ ଡାଲି ପ ଚିଙ୍ଗୁଡି ଭଜା। ଚିକେନ ତରକାରୀ ସାଲାଡ ଗୋଟେ ଆଉ।
ଆଉ ଫାଇଭ୍ ଷ୍ଟାର ହୋଟେଲ ରେ ଖାଇବାକୁ ଯାଇଥିଲେ ବୋଧେ।
ହଁ ଏନ୍ତି କଥା କି।
ଉଁହୁଁ ଓ।
ଆଉ ମୁଁ ଆପଣଙ୍କୁ
କୁହନ୍ତୁ କୁହନ୍ତୁ ଜଲଦି କୁହନ୍ତୁ।
ଆଉ ମୁଁ ଆପଣଙ୍କୁ ଉଣେଇଶହ ଅନେଶ୍ୱତ ମସିହା ଗୋଟେ କାହାଣୀ ଶୁଣେଇବାକୁ ଚାହୁଁଛି।
ନିଶ୍ଚିନ୍ତ ନିଶ୍ଚିନ୍ତ ସୁ
ହୁଁ ଉଣେଇଶ ଅନେଶ୍ୱତ ମସ ହାର ଘଟଣା ଦାଦାଙ୍କ ପୁଅ ବ୍ରତ ଘର ନିମନ୍ତେ ଆମ ଗାଁକୁ ଯାଇଥିଏ। ଆମ ପରିବାର ବୋହୁତ ବଡ଼ ପରିବାର ବାପା ବଡ଼ ବାପା ଦାଦା ମିଶିକି ତିନି ଭାଇ। ତିନି ଭାଇରେ ଦୁଇ ଭୋଉଣୀ। ମୋ ପିଉସୀଙ୍କ ଝିଅ ମାନେ ଆଉ ବଡ ବାପାଙ୍କ ଝିଅ ମାନେ। ମୋ ଠାରୁ ବଡ ଦାଦାଙ୍କ ଝିଅ ବୋହୁତ ସାନ। ଏଣୁ ଆମ ରନ୍ଧଶାଳାରେ ଗ୍ରୁପ ରେ ତାର ସ୍ଥାନ ନଥାଏ। ଯୁଗୁ ଯୁଗୁରୁ ଚାଲି ଆସିଥିଲା। ପ୍ରଥା ଆମ ପରିବାରରେ ଭି ଚାଲିଥିଲା କାମ ଧାମ ରେ ଟ ଙ୍କା କାରବାର ଦାୟିତ୍ଵ ବୋଉର ବାପା ଘର ଲୋକ ବୁଝନ୍ତି। ଆଉ ରନ୍ଧାଶାଳ ଦାୟିତ୍ଵ ପୁଅର ବାପାଙ୍କର। ଠିକ ସେଇପରି ଖୁଡିୀଙ୍କ ଭୋଉଣୀ ପଇସା ରଖୁଥୁଲା ବୋଉଙ୍କ ବଡ ବୋଉ ପିଉସୀ ମାନେ ଆମେ ଝିଅ ମାନେ ରନ୍ଧାଶାଳା ଦାୟିତ ନେଇଥାଉ। ସେତେବେଳେ ମୋ ବୟସ ବି ଅଧିକା ହୋଇନଥିଲା। ଏଣୁ ମୁଁ କେବଳ ପୁରୀ ବେଲାରେ ସାହାଯ୍ୟ କରିଥିଲି। ବନ୍ଧୁବାନ୍ଧବଙ୍କ ପାଇଁ ସକାଳ ପରି ସନ୍ତୁଳା ବ୍ୟବସ୍ଥା କରାଯାଇଥିଲା ଆଉ କେହି କେହି ପଖାଳ ବି ଖାଆନ୍ତି। ଏଣୁ ସକାଳୁ ଗାଧେଇ ପାଧେଇ ଆମେ ରୋଷେଇ କାମରେ ଲାଗିଯାଉ। ଆମେ ଆସିବା ପ ପୂର୍ବରୁ ବଡ ପିଉସୀ ବାଡିଆ ମାର୍କା ସନ୍ତୁଳା ବନେଇ ସାରିଥାନ୍ତି। ସେଇ ସନ୍ତୁଳା ବନାହୁଏ ଚାଳିଶ ଲୋକଙ୍କ ପାଇଁ। ଅବଶ୍ୟ ସାନ ପିଉସିି ବଡ ବୋଉ ପରିବାରା କାଟି ଦେଇଥାନ୍ତି। ମୋ ବୋଉର ଭାଗେ ପଡ଼େ ଅଟେ ଚକଟା ଆଉ ଚାହା ବନା ଦାୟିତ୍ଵ। ଆଉ ଆମେ ଭୋଉଣୀ ମାନେ ବନାଉ ପୁରୀ। ଜେଜେମା ସନ୍ତୁଳା ଗୋଟିଏ ବିନା ଆଉ ପୁରୀ ମେଣ୍ଟାଏ ନେଇ ଚାଲିଥାଏ ଚାରି କଣ ନଡିଆ ବଗିଚା ପାଖକୁ ପୂର୍ବ ପୁରୁଷଙ୍କ ନାଁରେ ନିଜେ ଚାଉଳ ପରିବାର ମୁଁ କେତେଥର ଦେଖିଛି। ଖୁଡିବି ଏ ଘଟଣା ଜାଣନ୍ତି ଏଥିପାଇଁ ରୋଷେଇ ହୋଇସାରିବା ପରେ ଜେଜେମାଙ୍କୁ କହିବା କହି ଖାଇବା ପାଇଁ କିନ୍ତୁ ଜେଜେମା ଠିଆ ଠିଆ ମନା କରନ୍ତି। ଆଉ କେହି ମୋ ଛୁଇ ଖାଇ ନାହାନ୍ତି ମୁଁ କେମିତି ଖାଇବି ଆଉ ତା ପାଟିରୁ ଓହୋ କି ଶବ୍ଦ ବାହାରି ଆସେ ଓ ଆମେ ଭାଇ ମାନେ ଠୋ ଠୋ ହୋଇ ହସୁ। ଦିନକର ଘଟଣା ଜେଜେମାର ମାମଁ ପୁଅ ଭାଇ ଆସିଲେ ସେ ଆ ଆମର ଅଜା ଶହେ ଅଜା ହେବ ସତ କିନ୍ତୁ ବୟସରେ ବାପାଙ୍କୁ ବସି ଆଉ ଦୁଇ ମିନିଟ୍ ଗପିବାକୁ କହିଲେ। ସେଇ ଆସିଲେ ସମସ୍ତେ ଡରିଯାଆନ୍ତି। କାରଣ ତାଙ୍କ ପେଟ ପୂରିବା ପରେ କାଠିିକର ପାଠ ମଧ୍ୟରେ ଫୋନ୍ ଜରିଆରେ ଦୁଇ ମିନିଟ୍ ଏକ୍ସଟ୍ରା ପରେ କଣ୍ଟିନ୍ୟୁ କରିବାକୁ କହିଲେ। ଯେତେ ଦେଲେ ବି ଟାଣିବା କ୍ଷମତାପଙ୍କ ତାଙ୍କ ପାଖରେ ଏଇଠୁ ଅଲ ଗଲା ପରେ ସେଇ ଅଜାଙ୍କ ବୋଉ ଜେଜେମାଙ୍କୁ ଫୋନ କରି କୁହନ୍ତି। ତମ ଘରେ ଖାଇବାକୁ ପାଇଲାନିି ଯେ ମୋ ପୁଅର ପୁରା ଶୁଖି ଯାଇଛି। ସେଦିନ ମୋ ପୁଅ ପୁରା ଶୁଖି ଯାଇଚି ସେଦିନ ସକାଳେ ଚାରି କର୍ମ କାମ ଚାଲିଥିଲା ଏଣୁ ଘର ଲୋକ ସ୍ତ୍ରୀ ଲୋକମାନେ ବନ୍ଧାଇବା କାମ ରେ ଚାଲିଗଲେ ଘରେ ଥିଲେ ଜେଜେମା। ଆଉ ମୋ ନାତି ନାତୁନ ମୋ ଅପା ମାନେ ତାଙ୍କ ପି ପେଟ କଥା ବୁଝନ୍ତି। ଏଣୁ ସେମାନେ ପୁରୀ ଆଡକୁ ନଜର ନ ଦେଖାଇ ପଖାଳ ହାଣ୍ଡି ଆଗକୁ ଗଲେ। ବଡଅପା ଆଉ ଗୋଟିଏ ଚୁଲ୍ଲାରେ ଭାତ ହାଣ୍ଡି ବସା ଇବା ଆରମ୍ଭ କରିଦେଲେ। ମୁଁ ସେ ସବୁ ଜାଣିନଥିଲି। ତେଣୁ ମୋ ପାଟିରୁୁ ବାହାରିଗଲା ଅଜାପରି ହେଉଚି ଖାଇକି କି। ଆଉ ସାନ ଅପା ଆଖି ଠାରି ମନା କରୁଥାଏ ଆଉ ମୁଁ ଟେବୁଲ ଉପରେସେ ସ ସହ ସନ୍ତୁଳା ଦେଖି ଆସିଲି ଆଉ ମୁଁ ଆଉ ମୋ ସାନ ଅ ପା ପୁରୀ ବାଲା ଆରମ୍ଭ କଲୁ ଆଉ ମୋ ଟେବୁଲ ରେ ପୁରୀ ସଅ ସ ନ୍ତୁଳା ଦେଇ ଆସିଲି।
ଅଟା ଚିକିଟା ବି ହେ ସରିଗଲା। ଆଉ ମାମୁଁ ମାନଙ୍କୁ କାହାକୁ ଅଟା ଚକଟି ଆସିବି ନଥିଲା କିନ୍ତୁ ଅଜାଙ୍କର ପୁରି ଥାଏ ପେଟ ସେ ସେଥିପାଇଁ କଣଟିକେ ସେଥିପାଇଁ ନିଜର କାମ ବନ୍ଦ କରି ଘରୁ ପଳେଇବେ। କେମିତି ଲାଗିଲା ଆପଣଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ।
ବୋହୁତ ବୋହୁତ ଭଲ ଲାଗିଲା ମୁଁ ଶୁଣିକି ଏ ବୋହୁତ ଆଶ୍ଚର୍ଯ୍ୟ ଜନିତ ହେଇଗଲି। ଆପଣ କୋଉଠୁ ଖୋଜିକି ପାଉଚନ୍ତି ଏତେ ମସ୍ତ ଲାଗୁଚି ଏମିତି ଶୁଣେଇ ଚାଲନ୍ତୁ ଆମକୁ ଭଲ ଲାଗିବ ଆପଣଙ୍କ ପାଟକୁ ବି ଭଲ ଲାଗିବ। ହଁ ମୁଁ ବି ଆପଣଙ୍କୁ ଗୋଟେ ଜିନିଷ ଶୁଣେଇବାକୁ ଚାହୁଁଚି?
ଶୁଣାନ୍ତୁ।
ହଁ ମାନେ ବୋହୁତୁ ଶବ୍ଦ ଶୁଭାଉଚି ଚାରିଆଡୁ। ଯଦି ଆପଣଙ୍କ ଘର ପାଖରେ ଝରକା ଫରକା ଅଛି ସେଟା ବନ୍ଦ କରିଦିଅନ୍ତୁ।
ହଁ ଠିକ୍ ଅଛି।
ଏଇଟା ହୋଉଚି ସକାରାତ୍ମକ ଭାବନା ସ୍ଵାମୀ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଯାଇ ସ୍ତ୍ରୀମାନେ କେଉଁ ସୀମାକୁ ଯାଇପାରନ୍ତି ଆପଣମାନେ ଊଣା ଅଧିକ ଜାଣିଥିବେ ପୁଣି ତାଙ୍କର ଯଦି ପ୍ରେମର ବାହାଘର ହୋଇଥାଏ ତେବେ ତ ଆହୁରି ମାରାତ୍ମକ ଆପଣ ଜାଣନ୍ତୁ ଗୁ ଆଉ ପ୍ରୀତିର ପ୍ରେମ ବାହାଘର ଖାଲି ପ୍ରେମ ବାହାଘର କହିଦେଲେ ଯଥେଷ୍ଟ ହବନି। ସେ ସିନେମାବାଲା ଯାହା କୁହନ୍ତି ଭା ଭାଉଲେଣ୍ଟ୍ ଲଭ ଷ୍ଟୋରି। ଇଏ ସେଇ ମାମଲା କାରଣ ପ୍ରେମ କରି ପ୍ରେମ ପାଇଁ ଗୁଡ଼ାଏ ଲଢେ଼ଇ କରି ସେ ଦୁହିଁ ବାହା ହେଇଥିଲେ ପାଠକେ ସେ ସବୁ ପୁରୁଣା କଥା ଗଲା ଫେବୃଆରୀରେ ତାଙ୍କ ବାହାଘରର ଷୋହଳ ବର୍ଷ ପୁରିଲା। ମଙ୍ଗୁର ମୁଣ୍ଡରେ ଅଧା ଅଧି ବାଳ ଧଳା ହେଇଗଲାଣି କିନ୍ତୁ ପ୍ରୀତି ଜଣେ ମା ମଙ୍ଗୁଟା ଭାରି ରୋମାଣ୍ଟିକ୍। ଏ ବୟସରେ ସେ ଚାଲିଗଲା ସୁନ୍ଦରୀ ଝିଅଙ୍କ ଆଡ଼େ ନ ଅନେଇ ରହିପାରେନି। ମଙ୍ଗୁର ସବୁ ଭଲ ଭାବରେ ଜାଣିଥିବା ସେ ସେଦିଗ୍ର ପ୍ରିତୀ ର ସବୁବେଳେ କଡ଼ା ନଜର ରଖିଥାଏ ଖାଲି ସେତିକି ନୁହଁ ସ୍ଵାମୀର ଚେହେରା ଆଉ ରଙ୍ଗଢ଼ଙ୍ଗ ଯାହା ହୋଇଥାଏ ନା କାହିଁକି ସବୁ ସ୍ତ୍ରୀ ଲୋକ ଭଳି ପ୍ରୀତିବାର ଭାବରେ ଯେ ତା ସ୍ଵାମୀ ଗୋଟେଏ ସତ ସତିକା ହିରୋ ଅର୍ଥାତ୍ ଭୁବନେ ଭୁବନେଶ୍ୱରର ଅନେକ ସୁନ୍ଦରୀ ଝିଅଙ୍କ ସହିତ ତାର ଲୁଚା ଛପା ସ ସମ୍ପର୍କ ରହିଛି ଅତି କମ୍ ରେ ରହିବାର ସମ୍ଭାବନା ବା ଆଶଙ୍କା ଅଛି। ସେଥିପାଇଁ ମଙ୍ଗୁ ଯଦି କାହା ସହିତ ମୋବାଇଲରେ କଥା ହେବାକୁ ଛାତ ଉପରକୁ ଚାଲିଗଲା ଯଦି ଅଫିସ ର ରୁ ଫେରୁ ଫେରୁ ହଁ ବହୁତ୍ ସାରା ହୁଏ ସେମିତି। ଫେରୁ ଫେରୁ ଡ଼େରି ହେଇଗଲା କି ତା ମୁହଁରୁ କୋଉ ଝିଅର ନାଁ ବାହାରିଗଲା ତେବେ ପ୍ରୀତିର ଆଖି ଯୋଡ଼ାକ ସନ୍ଦେହ ଆଉ କ୍ରୋଧରେ ଜଳି ଯାଏ ଗତ ବୁଧବାର ଦିନ ର ଘଟଣା ଏଇ। ସେଦିନ ଅଫିସ୍ ରୁ ଫେରୁ ଫେରୁ ମଙ୍ଗୁ ବହୁତ୍ ଡ଼େରି କରିଦେଲା। ଅଫିସ୍ ରେ କାମ ଥିବା ଭାବି ପ୍ରୀତି ପ୍ରଥମେ ସେ ଦିଗରେ କିଛି ଚି ଚିନ୍ତା କରୁନଥିଲା କିନ୍ତୁ ସନ୍ଧ୍ୟା ସାତଟା ବାଜିଯିବା ପରେ ତା ମନରେ ଟିକେ ସନ୍ଦେହ ଆସିଲା। ସେ ମଙ୍ଗୁ ମୋବାଇଲ କୁ ଫୋନ କଲା। ମୋବାଇଲ ସୁଇଚ ଅଫ୍ କ ହେଉଥିଲା। ପ୍ରଥମେ ପ୍ରୀତି ଭାବିଲା ବୋଧେ ଅଫିସ୍ ରେ କିଛି ଜରୁରୀ ମିଟିଂ ଥିବ। ତେଣୁ ମଙ୍ଗୁ ମୋବାଇଲ୍ ବନ୍ଦ କରିଦେଇଛି କିନ୍ତୁ ହଠାତ୍ ତାର ମନେ ପଡିଲା। ଯେ ସେଦିନ ମଙ୍ଗୁ ଅଫିସ୍ ରେ ଲାଲ ରଙ୍ଗର ସାର୍ଟ ଟାକୁ ପିନ୍ଧିକି ଯାଇଥିଲା। ସେ ସାର୍ଟ ଟା ତାର ଭାରି ପ୍ରିୟ। ପ୍ରୀତି ବି ସେଟାକୁ ବହୁତ୍ ଭଲ ପାଏ‌ ସେ ସାର୍ଟକୁ ଦେଖିକି। କାରଣ ସେ ସାର୍ଟ ଟା ବହୁତ୍ ସୁନ୍ଦର କଲର ଦେଖାଯାଏ ଆଉ ସେଇଟା ପିନ୍ଧିଲେ ବା ତା ସ୍ଵାମୀ ବହୁତ୍ ସୁନ୍ଦର ଦେଖାଯାଏ। ସବୁଠୁ ଭଲ ସାର୍ଟ ଟା ପିନ୍ଧିକି ଯିବା ଦିନ ହିଁ ଅଫିସ୍ ରୁ ଫେରିଲା ବେଳକୁ ତାର ଠିକ୍ ଦିନ ମୋବାଇଲ ସୁଇଚ ଅଫ୍। ଅ କରିଦିଏ ସବୁବେଳେ ମାମଲାଟା ପ୍ରୀତିକୁ ଭାରି ଅଡ଼ୁଆ ଲାଗିଲା। କ୍ରମେ ସନ୍ଧେହ ଟା ଘନୀଭୂତ ଭାବରେ ଜମାଟୋ ବାନ୍ଧିଲା। ତ ଏଇଟା ବହୁତ୍ ସେ ମାନେ ଭଲ ଲାଗିଲାନି ତା ସ୍ତ୍ରୀ କୁ ତ ସେ କଣ କଲା ଏମିତି ଅ ଯେମିତି ଦେଖିଲା କି ଏମିତି ଚାଲିଛି ସେ ଯାଇକି ଅଫିସରେ ଦେଖିଲା ଦେଖିଲା ସେ ଝିଅ ସହିତ ଟୁକୁଟୁକୁ ହଉଥିଲା। ସେଇଟାକୁ ଭଲ ଲାଗିଲାନି। ଏମିତି ବହୁତ ସ ପାଞ୍ଚ ଛଅ ଥର ଦେଖିଲା ପରେ ସିଏ କଣ କଲା ତା ସ୍ଵାମୀ କୁ ଛାଡ ପତ୍ର ଦେଇଦେଲା କାରଣ ଏମିତି ବାହାଘର ରହିବା ଭଲା ସେ ସିଙ୍ଗଲ ରହିବା ପସନ୍ଦ କରୁଛି। ତ ଆପଣଙ୍କ ଏଇଥିରେ କଣ ସବୁ ରହିଛି ଆୟ?
ଭଲ ହେଲା ଆଉ।
ଓହୋ ଆପଣ ଏମିତି କରିବେ ନା ଯଦି ଆପଣଙ୍କ ସ୍ତ୍ରୀ କଲା?
ହୁଁ ହଉ ଠିକ୍ ଅଛି ନେକ୍ସଟ ଟାଇମ୍।
ହଁ ସାର୍ ପରେ କଥା ହବ ରଖୁଛି।